ହାଲୋ ହଁ ସାଙ୍ଗ ହଁ । କଣ କରୁଛ। ହଁ କଣ କରୁଛ?
ଶୁଭୁଛିୁ ମୋ କଥା
ହଁ କ୍ଲିୟର ଆଉ ଟିକେ କ୍ଲିୟର ଜାଗାକୁ ଯା
ହଁ ଏବେ
ହଁ।
ମୁଁ ଏଇଠି ବସିଥିଲି ତୁ କଣ କରୁଥିଲୁ ।
ମୁଁ ବି ଏଇ ଶୋଇଥିଲି ଉଠିଲି। ଛୁଆ ବୋଉ କଣ ଆମ୍ବ ନେଇକି ଆସିଥିଲା । ବସି ଖାଉଥିଲି।
ଓ ଭଲ ଆଉ ତୋ ଦେହ ଭଲ ଅଛି ନା ।
ହଁ ମୋ ଦେହ ଭଲ ଅଛି ଆଉ ତୋର କେମିତି ଅଛି?
ହଁ ମୋର ବି ସେମିତି ଭଲ ଅଛି ଆଉ
ଥିଲ
ହଉ ମୁଁ ଲଞ୍ଚ ରେ ଖାଇଥିଲି ଭାତ ଡାଲମା ଶାଗ ଭଜା ଆଉ ଛୁଇଁ ଆଳୁ ମସଲା ଦିଆକି ହେଇଥିଲା ଆଉ ପୋଟଳ ଭଜା ତୁ କଣ ଖାଇଥିଲୁ
ମୁଁ ଏଇ ଖରା ବେଳେ ଯାଇ ହେଲା ସେଥିପାଇଁ ମାଙ୍କୁ କାର୍ଡ ଦିଆ ହେଇକି ଆଉ ସେଠି ଆସିଲା ପରେ ଯୋଉ ଯାଇ ଯୋଉ ମିଶନ ଶକ୍ତି କ୍ୟାଫେ ଅଛି ଦସ ସେଠିକି ଯାଇଥିଲୁ ସବୁ ଁ ସେଠ ଚା ଯଉ ସମସ୍ତେ କଫି ପିଲେ କଫି କିଏ ଚା ପିଇା ଚାହା ପିଇକି ଗୋେ ତାପର ସେ ଦିଟା ଅଢେଇଟା ବାଜିଲାଣି ଆସି ଆଉ ଟିକେ ବସ ଗ ଆସିଲୁ ଆସି ଆମର ଆଉ ମୁ କଣା କଲୁ ଡାଲମା ପଣସଟା ଚାଷ ପଡିକି ଆଉ ହେଲା ପୋଇ ତରକାରୀ ଗୋଟେ ପୋଇ ତରକାରୀ ଯୋଉ କରନ୍ତି ନା ଆଳୁ ଯୋଉ କରଦ ତରକାରୀ ଆଉ ହେଲା ହେଲା ସୋୟାବିନ୍ ସୋୟାବିନ୍ ହେଇଥିଲା ଆଉ ଆଳୁ ଚଖା ତ ସବୁଦିନ ମୋର ହୁଏ ପ୍ର ଆଉ ପାମ୍ପଡ
ହଁ ହ
ହଁ ହଁ
ହଉ ଆଜି ତ ଜମା ଖରା ବି ନାହିଁ ପାଗ ପୁରରା କାଉଁଳିଆ ଦେଇଛି ନା
ଆଜି କୋହଲା ପାଗ ଅଛି ଭଲ ଲାଗୁଛି ଆଜି ପାଗଟା ତଥାପି ଟିକେ ଟିକେ ଟିକେ ଟିକେ ବେଳେ ବେଳେ ବହୁ ଗୁଳୁଗୁଳି ହଉଛି ଟିକେ ବେଳେ ବେଳେ ତଥାପି କିନ୍ତୁ ପାଗଟା ଆଜି ଭଲ ଆଉ ସେଆଉକୁ ଅଛି ପୁଣି ସାଙ୍ଗେ ମୁଁ ତିନି ଦିନି ସାଙ୍ଗେ ସିଆଡେ ପଳେଇବି ପୁଣିଆସିକି ସେଟ ବର୍ଗ ଅଛି ଯୋଉ ଓଳାସ ଶୁଣି ଚଲ ନା ଓ ଶୁଣ
ପଳିଆ ସମୟରେ କଣ ହବ କ ତମର
ଓଳିଆ ଶୁଣୀରେ ଏଇ ଯୋଉ ବର୍ଗ ଅଛି ଯୋଉ ଆମର ଏଥିର ଆମର ଅଖିଳ ଭାରତୀୟ ବିଦ୍ୟାର୍ଥୀ ବର୍ଷ
ତିନ ଦିନ ମାନେ ତୁ ଏକେଲା ଯିବୁ ନା ଘର ଆଣ୍ଟି ଅଙ୍କଲ ଯିବୁ
ନା ନା ଏକୁଟିଆ ଏକୁଟିଆ ରହିବି ସେ ସବୁ ରାଜ୍ୟସ୍ତରୀୟ ହଉଛି ନା ସବୁଆଡୁ ପିଲା ସବୁ ଆସିବେ ତ ଆମେ କାର୍ଯ୍ୟକର୍ତ୍ତା ଯୋଉମାନେ ସବୁ ଅଛୁ ଯାଜପୁର ଜିଲ୍ଲାର ଆମ ଟିକେ ଦାୟିତ୍ଵରେ ସେଥିରେ ଟିକେ ଅଛୁ ଆଉ ସେଥି ଥିଲା କି ଏିତିି ଆଗରେବୁ ପଛା ପଛି ଟିକେ କରିବାକୁ ପଡିବ ଆ ସବୁ ରୁମ ଫୁମ୍ ନିଆ ହେଇଛି ସବୁ ଝିଅ ପିଲା ମାନ ସବ ବହୁତ ଗୁଡା ଆସିବେ ସବୁ ତାଙ୍କ ପାଇଁ ସେଠି ରୁମ ଫୁମ ସବୁ ନିଆହେଇଛି ଦେଖ ଯାଏ କରିବାକୁ ପଡିବ ଯାଜପୁର ଯେହେତୁ ଅଛିଁ ତାପରେ ମୋର ଯେହେତୁ ଦେହ ଟିକେ ଖରାପ। ମୁଁ ସେଥିଲାଗି ବେଶୀ ଆଗରୁ ମୁଁ ଯାଇପାରିଲିିନି।ସେମାନେ ଚବିଶ ର ଯିବାକୁ କହୁଥିଲେ ମୁଁ ଯାଇପାରିଲିନି। ମୁଁ ପଚିଶ ରେ ଦେଖି ସକାଳୁ ଦେଖି ଯିବି ଆଉ। ସେ ବିଷୟ ଟିକେ ଆଲୋଚନା କରିକି ଯଉଟା ଅଛି ଚାରି ଦିନିଆ ଥିଲା।ମୁଁ ଚାରି ଦିନ ଯେହେତୁ ମୋ ଦେହ ଟା ଖରାପ ହଉଛି ମୁଁ ରହିପାରିବିନି।ମୁଁ ଦି ଦିନ କି ତିନି ଦିନ ରହିକି ପଳେଇ ଆସିବି ଆଉ।
ଅ ହୋ।
ହଁ। ଆଉ ସେଇଆକୁ ସେଇଥିପାଇଁ ଟିକେ ଗାଇ ଥିଲୁ ଆଜି ମାଂଙ୍କ ପାଖରେ ପ୍ରଥମ କାର୍ଡ ଟା ଦିଆ ହେଲା ଯେହେତୁ ବର୍ଗର
ହଁ ବ ବର୍ଗ ମାନେ କଣ ମାନେ ଉମ୍ ସେଟା କୋଉ ପ୍ରକାରର?
ଯେମିତି ଗୋଟେ ଆମେ ଚାକିରି କରିବା ପୂର୍ବରୁ ଆମକୁ କଣ ଦିଆ ହୁଏ ପ୍ରଶିକ୍ଷଣ ଆମକୁ ଦିଆଯାଏ ଚାକିରି ଯେକୌଣସି ଚାକିରି ପୂର୍ବରୁ ଇଏ କରିବାକୁ। ତ ସେଇ ହିସାବରେ ବସ୍ ପ୍ରତ୍ୟେକ ବର୍ଷ ଆମର କଣ ପାଠ୍ୟ କୋଷଟା ଯେତେବେଳେ ମାନେ ପରିବର୍ତ୍ତନ ହୁଏ। ଶିକ୍ଷକ ମାନଙ୍କୁ ଆମଙ୍କୁ କଣ ଦିଆ ହୁଏ? ଯୋଉ ଶିକ୍ଷକ ମାନେ କେମିତି ନୂତନ ପାଠ୍ୟକୋଷଟା ଅନୁସାରେ ନିଜକୁ ଯେମିତି ମାନେ କେମିତି ଆଯେଷ୍ଟ କରିବେ କଣ କରିବେ ସେଇ ହିସାବରେ ତାଙ୍କୁ ଦିଆ ହୁଏ।ଟିଚର ମାନେ କଣ ମୂଳରୁ ଜାଣିଥାନ୍ତି କି ମାନେ ଶିକ୍ଷକ ମାନେ କେମିତି କରିବେ। ସେମିତି ତାଙ୍କୁ ଦିଆ ହୁଏ ସେମିତି ଆମେ ଗୋଟେ ଅନୁଷ୍ଠାନ ରହିଲା ମାନେ କେମିତି ତା ଉପରେ କାର୍ଯ୍ୟ କରିବ। ଲୋକମାନଙ୍କ ସମ୍ପର୍କରେ ସେ ବା ତାଟା କେମିତି ପହଞ୍ଚେଇବ ତାଙ୍କ ପାଖରେ। ଆଉ ସେ ସେଇଟ ସେଥିପାଇଁ ପ୍ରଶିକ୍ଷଣ ରଖାଯାଏ ବର୍ଗ ରଖାଯାଏ। ଏମିତି ତାକୁ ଆଉ ଟିକେ ସୁନ୍ଦର ଭାବେ କରିକି ଏମିତି ଯେ ଖେଇବା ପାଇଁ ଆଉ। ହେଇ ଏଥରେ ତିନି ଦିନ ରହିବ। ତ ଭଗମାନେ ବ୍ୟବସ୍ଥା ସବୁ ସେଠି ସବୁ ମ ରହିଛି ରହିବାର ବି ବ୍ୟବସ୍ଥା କରାଯାଇଛି ଭଲ ଭାବେ। ଏ ସି ରୁମ୍ ନିଆହେଇଚି ଆଉ ତାପରେ ଆମର-ଅ-ଅ-ଅ ତ ସେ ଯୋଉ ପାଠ ପଢା ଓଯେଇ ର କାଉନସେଲିଂ ଆମର ତ ବାହାରିଲାଣି ଓଜେଇ ର କାଉନସେିଲିଂ ପାଇଁ ଟିକେ ଯିବା କହୁଦିନ ଟିକେ ଭୁବନେଶ୍ଵର ଦେଖିକି। ଯାଇକି ଟିକେ ବୁଝା କଲେ ତିନିଟା ମୁଁ ଦେଖିଛି ଇଏ କରିକି ତା ବିଷୟରେ ଟିକେ ଯାଇ ବୁଝାବୁଝି କରିକି ଟିକେ ଆସିବା ଯାହା ହଉଛି ଗୋଟେ ଦିନ ପଛେ ବୁଲାବୁଲି କରିକି ଯାହା ହଉଛି ଠିକ ଠାକ କରିକି ଆସି
ହଁ ମୁମଗା ଭିତରେ କଉଦିନ ଗୋଟେ ଯିବି ଯିବାକୁ ପଡ଼ିବ ପୁଣି।
ହଁ ଯାଇକି ଦେଖା ଦେଖି କରିକି ନ ଆସିଲେ ସେ ପି ଇ ଟି ରେଜଲ୍ଟ ଟା ବି ତା ଭିତରେ ବାହାରିଯିବ। ଆଉ ଦେଖା ଦେଖି ବନ।
ହଁ ସେ ପି ଇ ଟି ରେଜଲଟ ଟା ବୋଧେ କାଲି ବାହାରିବ କରନ୍ ତ କହୁଥିଲା କଣ କାଲି ବାହାରିବ ବୋଲି।
ଜୁନ ରେ ଲେଖୁଛି ଜୁନ ଲାଷ୍ଟରେ ଲେଖୁଛି କିଛି କାଇ ଜଣା ପଡୁନି ଡେଟ।
ହଁ ଡେଟ କିଛି କହୁନି। ହୁଁ।
ହଁ ଦେଖିବା ଆଉ ତା ଦିହରେ ପୁଣି କଣ ମୁଁ ଜଣେ ଭାଇଙ୍କ ସହିତ କଥା ହଉଥିଲି ସେଠି ଉତ୍କଳରେ କରିବା ପାଇଁ। ଆଉ। କହୁଥିଲେ ବି କହିଲେ ଆମେ କଥାବାର୍ତ୍ତା କରିକି ଉତ୍କଳରେ ଦେଖିବୁ ଚେଷ୍ଟା କରିବୁ ମୁଁ କହିଲି ହଉ। ଆମେ ଦେଖିବା ଆମ ଦି ଜଣ ପାଇଁ ଆମର ଅଛନ୍ତି ଆ ଦେଖିକି କଥା ହଉଛୁ ଆଉ।
ଓ ହୋ।
ଉତ୍କଳରେ ବି ହେଇଯାଏ ଟିକେ ଉତ୍କଳରେ ଟିକେ ଭଲ ହୁଅନ୍ତା।
ହଁ ମୁଁ ବି ତ ଭାବୁଥିଲି ଉତ୍କଳରେ ହେଇଯାଆନ୍ତା କିନ୍ତୁ ଆମେ ତ ସେତିକି ବି ଏତେ ବି ଫୋକସ କରିକି ପଢୁ ବି ନଥିଲେ ଖାସ କରି। ତ ସେବେ ଏମତି ଏବେ ଏବେ ସେଇଟା ମତେ ଚିଡା ଲାଗୁଛି।
ହଁ ଗୋଟେ ପିଲା ଆମ ଯୋଉ ଗୋଟେ କଲେଜ ର ଗୋଟେ ଯାଇକି ବମ୍ବେରେ କରିଛି ଏ ମ୍ୱି ଏ ଆଡମିଶନ୍।
ଆମ କଲେଜ?
ହଁ।
କିଏ ସେ?
କରିଛି ଯାଇ ବମ୍ବେ ରେ। କହିବି ତା ବି ସମ୍ପର୍କରେ ମୁଁ ଜଣେଇବି ତତେ।
ଓହୋ ଆମେ ସେତିକି ପଢାପଢି କରିଥିଲେ ଭଲ ହେଇଥାନ୍ତା। ତୁ ଆମେ ପଢିିନଥିଲେ।
ଆମେ ବି ଦେଇନାହାନ୍ତି। ନା ବହୁତ ଗୁଡେ ଏକଜାମ୍ ଆମେ ସବୁ ସେ ସମ୍ପର୍କରେ।
ହଁ।
ପାଠ ପଢାରେ ବହୁତ ଅବହେଳା କଲେ।
ହଁ ହଁ ପାଠ ପଢା ତ ବହୁତ ଅବହେଳା ହେଇ ଏଇ ଲାଷ୍ଟ ଏକ୍ସପ୍ଲାନେଷ୍ଟ ବେଳକୁ ଟିକେ ଅବହେଳା ହେଲା ହବ।
ହଁ।
ଆଉ।
ପାଠ ପଢା ଏବେ ସେଇଭଳିଆ ଚାଲିଛି। ନା କଲେଜ ତ ସବୁ ଦେଖୁଛି ଦେଖା ଯାଉ କୋଉ କଲେଜରେ ଆସୁଛି। କଣ କରୁଛି ଆଉ।